ହାଲୋ।
ହାଲୋ।
ମୋ ଭଏସ୍ ଆପଣଙ୍କୁ କ୍ଲିୟରର୍ଲି ଶୁଭା ଯାଉଚି?
ହଁ। ଆପଣ କୁହନ୍ତୁ। ମୋ ଭଏସ୍ ଶୁଭୁଚି ତ?
ହଁ ଶୁବୁଚି।
କଣ କରୁଚନ୍ତି ଆପଣ?
ଏଇ ବସିଚୁ ଆଉ। ଆପଣ କଣ କରୁଚନ୍ତି?
ମୁଁ ଏବେ ଖାଇକି ଆସଚି।
ଓହୋ। ଆପଣଙ୍କ ଆଡେ ପାଗ କେମିତି ଦେଇଚି?
ହଁ ଭ ଏବେ ବର୍ଷା ଟିକେ କମିଚି। ଭଲ ପାଗ ଦେଇଚି। ଆପଣଙ୍କ ଆଡ଼େ କେନ୍ତିଆ ପାଗ ଦେଇଚି?
ଆମ ଆଡେ ତ ସେମତି। ବର୍ଷା ପକଉଚି ରହୁଚି ବର୍ଷା ପକଉଚି ଫୁଣି ଇ ଟିକେ ରହୁଚି ଏମ୍ତି ପାଗ ଦଉଚି ଆଉ। ଘଡଘଡି କାଲିର ସେଇ ଘଡଘଡି ମାରିକି ବର୍ଷା ତିନିଟା ସାଢେ ତିନିଟା ବେଳକୁ ବହୁତ ଜୋରେ ହେଇଥିଲା। ଆଉ ଆଜି ଆଜି ବି ବର୍ଷା ସକାଳୁ ହେଇଥିଲା। ଏଇ ଆଉ ଟିକେ ବେଳ କୁ ହେଇଥିଲା। ଏଇନା ଟିକେ ଜଷ୍ଟ ଛାଡିଯାଇଚି। ବର୍ଷା ତ ହଉଚି ଆଉ। ବର୍ଷା ତ ନନଷ୍ଟପ୍ ପୁରା ସ ବର୍ଷା ଜୋରେ ସବୁବେଳେ ଲାଗି ରହୁଚି। ବାରମ୍ବାର ଲାଗି ରହୁଚି ଆଉ। ଆପଣଙ୍କ ଆଡେ ବର୍ଷା ଫର୍ଷା କିଛି ହଉଚି ନା, ଲାଇନି ର ସମସ୍ୟା ତ ବହୁତୁ ରହୁଚି।
ହଁ ତିନି ଦିନି ହେଲା ତ ବର୍ଷା ଲାଗି ରହିଚି। ଖାଲ୍ ବ ଯୋଉ ବିଜୁଳି ଘଡଘଡି ସବୁ ମାରୁଚି। ବର୍ଷା ଲାଇନ୍ ଲାଇନ୍ ବି ରହୁନି, ନେଟୱାର୍କ ବି ରହୁନି।
ରହୁନି କଲ୍ ର ବି ଯିବାଆସିଆ ହଉନି। ଫୁଣି, ଅନ୍ଧାର ଯା ଲା ଲାଇନ୍ ବି ବହୁତୁ କାଲ୍ ତିନି ଦିନ ହେଲା ବହୁତୁ ଅସୁବିଧା କରୁଚି। ଆଉ ଆପଣଙ୍କ ଗାଁ ଆଉ ଆପଣଙ୍କ ଏବେ ତ ସ୍ନାନ ଯାତ୍ରା ଯାଇଚି, ସ୍ନାନ ଯାତ୍ରାରେ କେମିତି ଆପଣଙ୍କ ଗାଁରେ କେମିତି କଣ ପାଳନ କରାଯାଇଚି ଟିକେ କୁହନ୍ତୁ ତା ବିଷୟରେ?
ସ୍ନାନଯାତ୍ରାରେ ତିନି ଠାକୁରଙ୍କୁ ଉଁ ଭକ୍ତ ମାନଙ୍କ ଆଗ କୁ ଆଣିକି ଶହେ ଏଗାର ଗରାରେ ପାଣିରେ ସ୍ନାନ କରାଯାଏ।
ନାଇ ଶହେ ଆଠ ଗରାରେ ପା।
ଶହେ ଏଗାର ଗରା ପା।
ନାଇଁ ଶହେ ଆଠ ଗରା।
ଓ ହଉ ହଉ। ଶହେ ଆଠ ଗରା ପାଣିରେ ଆଣିକି ସ୍ନାନ କରାଯାଏ। ଜଗନ୍ନାଥ ଭ ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି। ତାପରେ କୁହନ୍ତି ଜଗନ୍ନାଥ ହଁ ଗୁ ଯୋଉ ଗୁଣ୍ଡିଚା ପର୍ଯ୍ୟନ୍ତ ତାଙ୍କ ଦେହ ଅସୁସ୍ଥ ରହେ। ତାଙ୍କର ସେବା ଶୁଶୁରା ଏ କରା ସେବକ ମାନେ ସେବା ଶୁଶ୍ରୂଷା କରନ୍ତି। ଆ ତାପରେ ଗୁଣ୍ଡିଚା ରେ ସେ ତାଙ୍କ ମାଉସୀ ମାଙ୍କ ପାଖକୁ ଯାଆନ୍ତି। ପିଠାପଣା ଖାଇ ସୁସ୍ଥ ହେବା ପାଇଁ, ଏଇପରି ପରମ୍ପରା ରହିଚି ଆଉ। ଆପଣଙ୍କ ଗାଁରେ କଣ ତୀର୍ଥସ୍ଥାନ ଅଛି?
ଆମ ଗାଁରେ ଉଁ ଆମ ଗାଁ ରେ ଆମ ଘର ପାଖରେ ଟିକେ ଦୂରରେ ଅଛି ଶିବ ମନ୍ଦିର ଅଛି। ଶିବ ମନ୍ଦିର ତାପରେ ମଙ୍ଗଳା ମନ୍ଦିର ଅଛି ତାପରେ ଚଣ୍ଡୀ ମନ୍ଦିର ଅଛି ମଙ୍ଗଳା ମନ୍ଦିର ଏବେ ଦି ମାସ ଧରିକି ଏବେ ଦୁଇ ମାସ ହବ ଉ ପତିଷ୍ଟା ହେଇଥିଲା। ତ ସେଥିରେ ସ୍ତ୍ରୀ ଲୋକ ବହୁ ଏମିତି ବି କଳସ ବୁଡେଇଥିଲେ। ତା ସହି ଯଜ୍ଞ ବି ଗୋଟେ ଦିନ ଧରିକି ହେଇଥିଲା। ଯଜ୍ଞ ବି ହେଇଥିଲା ଦିନର ସାରା ଯଜ୍ଞ ହେଲା ଯଜ୍ଞ ହେଇକି ଦି ଦିନ ହେଇଥିଲା। ଉ ଯଜ୍ଞ ହେଇଥିଲା ଯଜ୍ଞ ହେଇକି ଉଁ ଯୋଉମାନେ କଳସ ବୁଡେଇଥିଲା ସେମାନେ ମାନେ ସେଠି ତ ତା ଭୋଜି ଭାତର ଆୟୋଜନ ହେଇଥିଲା ସେମାନେ ଯଜ୍ଞ ଯୋଉମାନେ କଳସ ବୁଡେଇଥିଲେ।
ସେମାନଙ୍କ ପାଇଁ ଅନ୍ନ ତିଆରି ହେଇଥିଲା।
ଭୋଜି ଭାତ ର ଆୟୋଜନ ହେଇଥିଲା। ସେମାନେ ଭୋଜି ଭାତ ଖାଇଲେ। ଭୋଜି ଭୁଜା ଖାଇଲେ। ସେମା ଆଉ ଗାଁ ଲୋକଙ୍କ ପାଇଁ ବି ଆଉ ଯୋଉ ବାହାରୁ ଲୋକଙ୍କୁ ଡକା ଯାଇଥିଲା ସେମାନଙ୍କ ପାଇଁକି ବି ଭୋଜିର ଆୟୋଜନ କରାଯାଇଥିଲା। ତ ସେଠି ସେ ଭୋଜି ଭୁଜା ଖାଇକି ଆ ସମସ୍ତେ ଭୋଜି ଭୁଜା ଖାଇବାକୁ ପାଇଁ ବ୍ୟବସ୍ଥା ଥିଲା। ଦୋକାନ ଫୋକାନ ବି ପଡିଥିଲା। ଆଉ ସୁନ୍ଦର ଭାବରେ ସଜା ହେଇଥିଲା ମନ୍ଦିରକୁ। ମନ୍ଦିର କୁ ବହୁତ ସୁନ୍ଦର ଭାବରେ ସଜା ହେଇଥିଲା। ଫୁଲ ଅ ଆଉ ମାନେ ଟେଣ୍ଟ ଫେଣ୍ଟ ଲଗେଇକି ବହୁତ ସଜା ହେଇଥିଲା। ତାପରେ ଭଲ ଆଉ
ଆପଣ ବି ବହୁତ ମଜାମସ୍ତି କରିିଥିବେ?
ହଁ ମଜା ମସ୍ତି ଭୁଲ କରୁଥିଲୁ ସେଦି ତାପରେ। ଆମର ଜଣେ ଆମର ଟ ଜଙ୍ଗଲ ସାଇଟରେ ଗୋଟେ ଜଣେ ବୁଢୀ ଠାକୁ ରାଣି ଜଣେ ଅଛନ୍ତି ସେ ଉଭା ମାନେ ଆଗରୁ ସ୍ଥାପନ ହେଇକି ଅଛନ୍ତି। ସେ ଉଭା ସ୍ଥାପନା ହେଇଚନ୍ତି ସେ ଆଗରୁ ଛୋଟ ମନ୍ଦିର ଥିଲା। ଏବେ ଆଉ ଅଳ୍ପ ବର୍ଷେ ଦେଢ ବର୍ଷ ହବ ସେ ନୂଆ ମନ୍ଦିର ହେଇଚନ୍ତି ନୂଆ ମନ୍ଦିର ହେଇକି ସେ ଏବେ ବି ପଚିଶଟା ହେଲା। ଭୋଜି ଭୁଜା ବି ପଚିଶଟା ହେଲା ବେଳକୁ ଭୋଜି ଭୁଜା ହେଲା। ସମସ୍ତଙ୍କ ପାଇଁ ବି ଆୟୋଜନ ହେଇଥିଲା ବହୁତ ଭଲ ଭାବରେ ପୂଜା ବି ହେଲା। ଯଜ୍ଞ ଫ ବି ହେଲା ତାପରେ ସେଥିରେ ବି କର୍ତ୍ତା ବି ମୁଖ୍ୟ କର୍ତ୍ତା ଯୋଉ ରୁହନ୍ତି ସେ କର୍ତ୍ତା ବି ଥିଲେ। ଆମ ଗାଁ ରୁ ଜ ଦି ଜଣକ ସେ ବସିଥିଲେ ତାପରେ ଉ ସେଇ ପିକ୍ ସେଇ ଯୋଉ ମାନେ ସେଇ ଉ ଉ ମନ୍ଦିର ପାଖରେ ମନ୍ଦିର ପାଖରେ ଭଲ ଗୋଟେ ତୀର୍ଥ ମାନେ ବୁଲିବା ପାଇଁ ବି ବୁଲିବା ପାଇଁ ମାନେ ଭୋଜି ଭୁଜା କରିବା ପାଇଁ ସେଇଠି ଗୋଟେ ଭଲ ଆୟୋଜନ ଅଛି ମାନେ ପାଣିର ବସ୍ଥା ପାଣିର ବି ବ୍ୟବସ୍ଥା ବି ବହୁତ ଅଛି ଭଲ ଅଛି। ସେଠି ଗୋଟେ କୁଅ ଟେ ବି ଅଛି। ସେଇଠୁ ପାଣିର ପିଇବା ପାଇଁ ବି ବହୁତ ଭଲ ବ୍ୟବସ୍ଥା ଅଛି। ତାପରେ ସେଠି ଗୋଟେ ପୋଖରୀଟା ବି ଅଛି। ସେଠି ପ- ପ ପୋଖରୀଟାର ବି ପାଣିର ବ୍ୟବସ୍ଥା ମାନେ ଭଲ ପାଣି ଠିକଠାକରେ ରୁହେ ମାନେ ଯେମିତି କ ଉ ପାଣି ପିଇବା ପାଇଁ କୂଅରୁ ଆଣ ଯାଏ ତାପରେ ପୋଖରୀରେ ବସନ ଫସନ ମଜା ମଜି ଯାଏ। ସବୁ ତ ସେଠି ସୁବିଧା ବହୁତ ହଇଯଇିବ। ଅଛି ଆଉ ଆଉ ଆମ ଗାଁରେ ସ୍କୁଲ ବି ଅଛି କଲେଜ ବି ଅଛି ତାପରେ ଯୋଉ ପାର୍କ ବି ଅଛି ଆହୁରି ବାହାର ଛୁଆ ବି ଆସୁଛନ୍ତି ଆମ ଗାଁକୁ ପଢିବା ପାଇଁ। ସେଠୁ ଗୋଟେ ପଞ୍ଚାୟତରେ ସେଥିପାଇଁ ବାହାର ଛୁଆ ଆସୁଛନ୍ତି ଆମ ଗାଁକୁ ପଢିବା ପାଇଁ ଆଉ ବହୁତ ଦୂରରୁ ବି ଆସୁ ଆସୁଛନ୍ତି ଛୁଆ କଲେଜ ଆମ ଗାଁକୁ ପଢିବା ପାଇଁ ଆଉ
ଓହୋ।
ଆପଣଙ୍କ ଆଡେ କଲେଜ ଆପଣଙ୍କ ଗାଁରେ କଲେଜ ଅଛି ନା ନାଇଁ?
ହଁ ଆମ ଗାଁରେ କଲେଜ ଅଛି ସବୁ ପାଖାପାଖି ଅଛି ସ୍କୁଲ ଅଛି।
ଆପଣ କୋଉ କୋଉ ପର୍ଯ୍ୟନ୍ତ ପଢିଛନ୍ତି ନା ପଢା ସରିଲାଣି?
ନାଇ ପଢ଼ା ସରିଲାଣି ଏବେ ସେ ଯୋଉ ଶିକ୍ଷକ ର ଯୋଉ ଚାଲିଛି ସେଥିପାଇଁ ଚାକିରି ପାଇଁ ପକେଇଛି। ତାପରେ ଶିକ୍ଷକ ପରେ ଦୁଇ ବର୍ଷ ପଢ଼ିବି ପଢ଼ି ସାରିଲା ପରେ ଆଉ ବାହାରିଲେ ଶିକ୍ଷକ ଚାକିରି ବାହାରିଲେ ପକେଇବି।
ଆପଣ ପକଉଛନ୍ତି ଓହୋ। କଣ କୋଉଠି ଯୋଉ କୋଉଠି ମାନେ ଉ ଆପଣଙ୍କର ଏ ତଥାପି ଆଉ କୋଉଠି କଣ ଇଚ୍ଛା ଅଛି ନା ନାହିଁ?
ଶିକ୍ଷକ ପାଇଁ ପକେଇଛି ପୁଣି ନର୍ସିଂ ପାଇଁ ପକେଇଛି।
ଉୁଁ ହୁଁ ଯୋଉଠୁ ଫାଷ୍ଟ ଆସିବ ଯୋଉଟା ଫାଷ୍ଟ ସିଲେକ୍ସନ ହବ ସୋ ଆଡୁ ଯିବେ ଆଉ
ଭବିଷ୍ୟ ପାଇଁ ଯୋଉଟା ଆଗ ଆସିଲା ସେଇଟା କରିବା ଆଉ
ହୁଁ ଆଉ ଯଦି ଭବିଷ୍ୟତ ପାଇଁ ଆଗେ ବାହାର ପ୍ରସ୍ତାବ ଟା ଥିଲା ସେଇଟା ନହେଲେ କରିଦେ ଆଉ
ନା ନା ଆଗେ ଭବିଷ୍ୟତ ଚିନ୍ତା ତାପରେ ବାହାଘର ପଛେ।
ହଁ ହଉ ଆଉ ଭଲ ଆଉ କାରଣ ନାଇ ଆମର ତ ଏଇ ପ୍ଲସ ଥ୍ରୀ ସେକେଣ୍ଡ ୟର ଚାଲିଛି ଏଇ ଫୋଥ ସେମିଷ୍ଟର ଆମ ଯାଇନି ସେକେଣ୍ଡ୍ ଇଅର ସଇଲା ଫାଇନାଲ ହେଇଗଲା। ପୁଣି ଏକ୍ସାମ ଆମର ଫର୍ମ ଫିଲଅପ ଚାଲିଛି ଫର୍ମ ଫିଲଅପରେ ଆଁ ଯୋଉ ଏକ୍ଜାମ ଅଛି। ସେଇଥିପାଇଁ ଟିକେ କଲେଜ ଯିବାକୁ ପଡୁଛି ହଇରାଣ ହ ନା ପ୍ରୋଜେକ୍ଟ ଫ୍ରୋଜେକ୍ଟରେ ତ ଏଥିକାଲର ଚାଲିଛି ମାନେ ଯେମତି ପ୍ରଜେକ୍ଟରେ ଦିଆ ହଉଛି ନା? ତ ସେଥିପାଇଁ ଉ ସେଆଡେ ଟିକେ କଲେଜ ଫଲେଜ ଆଡକୁ ଯିବାକୁ ବି ପଡୁଛି। ସେଥିପାଇଁ ଟିକେ ହଇରାଣ ହେବାକୁ ପଡୁଛି ଆଉ
ହଁ ହଁ।
ହୁଁ ହୁଁ
ଆଉ ଯୋଉ ପ୍ଲସ୍ ଥ୍ରୀ ପରେ କଣ କରିବେ?
ଉଁ ଦେଖିବା ପ୍ଲସ୍ ଥ୍ରୀ ଗ୍ରାଜୁଏସନ୍ କମ ମାନେ ପ୍ଲସ୍ ଥ୍ରୀ ପରେ ଅଛି ପ୍ଲସଥ୍ରୀ ସରିଲେ ତାପରେ ଚିନ୍ତା କରିବା ଏଇନା ତ କିଛି ଭାବିନି ସେ ସରିଲେ ଚିନ୍ତା କରିବା କୁଆଡୁ କଣ କରିବା ଆଉ
ଓହୋ।
ଏଇ ନେଇକି ତ ଭାବିନି ପ୍ଲସଥ୍ରୀ ପରେ ଭାବିବା ଯାହା କରିବା ଆଉ ଘରେ ତ ବସିବାନି ଯାହାହଲେ ଗୋଟେ କଣ କରିବି। ଏତେ ପାଠ ସାଠ ପଢିକି ଯଦି ଘରେ ବସିବା ତାହଲେ ଲାଭ କଣ? ସେ ପଇସା ଖର୍ଚ୍ଚ କରିଛି ଘରକୁ ସ ତା ଲାଭ କିଛି ନାହିଁ।
ହ ଚା ହଁ ଆମ ଆଡେ ଟିକେ କମିଛି।
ବର୍ଷ ବର୍ଷା କୁ ମଶା ଗୁରା ସବୁତକ ବଢିଗଲେଣି ପୁରା ବର୍ଷା ଜୋରରେ ବି ହଉଛି ମଶା ବି ପୁଣି ଏଇ ଯୋଉ ପୋକ କ କଉରା ବି ଅଧିକ ପୁରା ବଢିଯାଉଛି। ସେମାନେ ଅନ୍ଧାରକୁ ପୁଣି ବେଶୀ ଇଏ ହଉଛନ୍ତି।
କ ଏ ଯୋଉ ପୋକ ହଉଛନ୍ତି ଖାଇବାରେ ବି ପଶି ଯାଉଛନ୍ତି।
ସାପ ଅ ସାପ ବି ସାପ ବି ବହୁତ ଏଇନା ଲାଇଟ୍ ଫାଇଟ୍ ନେଇକିରି ସବୁଆଡେ ଯିବା କଥା କାହିଁକି ନା ସାପ ସାପ ଏଇନା ସାପର ତା ଏଇନେ ସାପ ଦେଖିବାକୁ ବହୁତ ମିଳୁଛି ବହୁତ ହଇରାଣ ବହୁତ ଲୋକ ବହୁ ବି ଆଘାତ କଲାଣି କାହିଁକି ନା ସାପଗୁରାକ ବଉ ବିଷାକ୍ତ ସାପ ଗୁରା ଖାଲି ବୁଲୁଛନ୍ତି ନା ଅନ୍ଧାରରେ ଯଦି ମାନେ ଦେଖି ପାରୁଥିନବେ ଆପଣ ପାଦ ପକାଉଥିବେ ସେଠି ସେ କାମୁଡ଼ି ଦେବେ।
ଓହୋ ବର୍ଷାରେ ବି ନେଟୱାର୍କ ନାହିଁ ଯେ ମୁଁ ଆପଣଙ୍କ ସହିତ ଆସି ବାହାରେ କଥା ହଉଛି ଲାଇନ ନାହିଁ ବହୁତ ହଇରାଣରେ ମଣିଷ ସ ରହୁଛି।
ଲାଇନ ବୁ ଲାଇନ ସମସ୍ୟା ଆମଆଡେ ବି ବହୁତ ରହୁଛି। ଏଇନା ସବୁଆଡେ ଖାଲି ଲାଇନ ର ସମସ୍ୟା। ଆପଣଙ୍କ ଆଡେ ଦୁର୍ଗା ପୂଜା ଫୁର୍ଗା ପୂଜା ହୁଏ ଦୁର୍ଗା ପୂଜା ହୁଏ?
ହଁ, ବହୁତ ଭଲସେ
ଦୁର୍ଗା ପୂଜା କେମିତି କଣ ହୁଏ?
ଦୁର୍ଗାପୂଜା ହଁ ନ ଯୋଉ ସ୍ତ୍ରୀ ଲୋକମାନେ ହୁଅନ୍ତୁ କି ପୁରୁଷ ଲୋକ ମାନେ ଯୋଉମାନେ ମାନନ୍ତି ତି ମାଙ୍କୁ ସେମାନେ ନଅ ଦିନ ପାଇଁ ଉପାସ୍ ରୁହନ୍ତି। ନଅ ଦିନ ପର୍ଯ୍ୟନ୍ତ କେବଳ ଫଳମୂଳ ଖାଆନ୍ତି। ଯୋଉ କୁହନ୍ତି ଧାନ ଫଳ ଖାଆନ୍ତିନ୍। ତାପରେ ଆମ ଆମ ଆଡେ କେବଳ ଅଷ୍ଟମୀ ନ ମାନେ ପୂଜା ପାଆନ୍ତି ନଅ ଦଶ ଦିନ ପର୍ଯ୍ୟନ୍ତ ଅ ହଁ ଦେବୀ ମା ପୂଜା ପାଆନ୍ତି। କିନ୍ତୁ ବେଶୀ ଧୁମଧାମ୍ ରେ ଅଷ୍ଟମୀ ନବମୀ ଦଶମୀ ପାଳନ କରାଯାଏ। ଆଉ କଣନ୍ତି ନବମୀରେ ନବମୀରେ ନଅ ଜଣ ଆ ନେ ସାତ ଜଣ ଝିଅଙ୍କୁ ଆ ଦେବୀ ମା ରୂପେ ପୂଜା କରାଯାଏ। ତାଙ୍କୁ ଏ ମନପସନ୍ଦ ଉ ଉପହାର ଦିଆଯାଏ, ଖାଇବାକୁ ଦିଆଯାଏ। ଏମିତି କଲେ ମାନେ ଗୋଟେ ଅଛି ମାନେ ଭରସା ବିଶ୍ୱାସ ଅଛି ଯେ ଏମିତି କଲେ ହଁ ଦେବୀ ମାଙ୍କ ଆଶୀର୍ବାଦ ମିଳେ ବୋଲି ତାପରେ ଦୁର୍ଗା ପୂଜାରେ ବହୁତ୍ ସାରା ଦୁର୍ଗା ମୂର୍ତ୍ତି ତିଆରି କରାଯାଏ, ପୂଜା କରାଯାଏ। ତାପରେ ବହୁତ ଯାକଜମକରେ ସଜାଯାଏ। ତା ଏବେ ଭୋଗରାଗ ଲଗାଯାଏ। ସମସ୍ତେ ବହୁତ୍ ବହୁତ୍ ଦୂରରୁ ଲୋକ ଆସନ୍ତି ଦେଖିବା ପାଇଁ।
ଓହୋ।
ହଉ ଆପଣ ଯାଆନ୍ତୁ କଣ କରିବେ ଆପଣ ମୂଲ୍ୟବାନ ସମୟ ଆମକୁ ଦେଇଥିବାରୁ ଧନ୍ୟବାଦ।
ଧନ୍ୟବାଦ୍।